ହ୍ୟାଲୋ।
ହଁ।
ସାଙ୍ଗ କଣ କରୁଛୁ।
ଏଇ ତ ପଢୁଥିଲି ଆଉ ତୁ।
ମୁଁ ଏଇ ବସିଥିଲି। ଆଉ ଆଉ ସାଙ୍ଗ ମୋ କଥା ଭଲରେ ଶୁଭୁଛି ତ
ହଁ ହଁ ପୁରା ପରଫେକ୍ଟ। ଭଲ ନେଟୱାର୍କ ଜାଗାରେ ଏଥର ଅଛୁ ବୋଧେ।
ହଁ। ସାଙ୍ଗ ଯୋଉ ମୁଁ ଭାବୁଛି ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଛି ନା ଟିକେ ବଜାର ଯାଇଥାନ୍ତି ରାକ୍ଷୀ ମିଠା ସବୁ କିଣିକି ଆଣିଥାନ୍ତି ଆଉ ତୁ ଯିବୁନି କି ରାକ୍ଷୀ କିଣିବାକୁ।
ହଁ ଯିବି ଯିବିନି କଣ ପାଇଁ ଯିବି ଯୋଉ ତୁ ଏନା କୋଉଠି ଅଛୁ ମାନେ ଘରେ ନା ମାନେ ବାହାରେ ହଷ୍ଟେଲରେ
ମୁଁ ତ ଘରେ ଭିତରେ ଅଛି।
ନାଇଁ ତୁ ଘରେ ଅଛୁ ତ।
ହଁ ଘରେ ଅଛି।
ହଁ ଆଉ ତ ରାକ୍ଷୀପୂର୍ଣିମା ଆହୁରି ରହିଲାଣିି ମାସେ ଦି ମାସେ ତ ତୁ ଆସିବୁ ନା ପୁଣି ତୁ ଯିବୁ ଭାରି ତ ପୁଣି ଯାହାଲେ ବି ହଷ୍ଟେଲ ଆଉ ସେଇଟାମେ ପୁଣି ଆସିବୁ ନା ପୁରା ରହିଲୁ ଏଇନା।
ନାଇଁ ରାକ୍ଷୀପୂର୍ଣିମା ସାରିକି ଯିବି ଆଉ
ହୁଁ ହୁଁ।
ହଁ।
ଅ କଣ ଆଣିବୁ ବୋଲି ଭାବୁଛୁ ଫିତା ବାଲା ନା ଜେନ୍ ବାଲା ନା କଣ
ମିଶାମିଶି ଆଣିବି ଦେଖିବା ଆଉ ମୁଁ ଯାଇସାରେ ଆଗ ରାଖୀ କିଣବାକୁ ଯାଇସାରେ କେତେ କଣ ଭଲ ରାକ୍ଷୀ ସବୁ ନୂଆ ନୂଆ ରାକ୍ଷୀ କଣ ଆସୁଛି ଏଥରକ ମୁ ଦେଖିକି ଆଣିବି ଆଉ।
ହୁଁ। ଆଉ ହଁ ଅନଲାଇନରେ ଆଣିବୁ ନା ନିଜେ ଯାଇକି ଆଣିବୁ।
ନାଇଁ ନିଜେ ଯାଇକି ବଜାରକୁ କିଣିକି ନେଇକି ଆସିବି।
ହୁଁ। ଆଉ କଣ ଖାଇଛୁ।
କଣ କହିଲୁ ସାଙ୍ଗ।
ବୋଲି କଣ ଖାଇଛୁ।
ଏଇ ଖାଇଥିଲି ଏବେ ଟିକେ ଚୂଡ଼ା ଖାଇଥିଲି ଆଉ
ଅହୋ।
ହଁ।
ଆଉ କଣ କହ
କେମିତି କଣ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣ କେମିତି କଣ
ମୁଁ ଅଧିକାଂଶ ହଷ୍ଟେଲ ରେ ଥାଏ। ହେଲା ଯଦି ଆମ ଗୋଟେ ଦିନ ଛୁଟି ଦିଅନ୍ତି। ଯ ବି ଦିଅନ୍ତି ଗୋଟେ ଦିନ ମୁଁ ଆସେ ହାର ସେ ଗୋଟେ ଦିନରେ ଆମ ପୁଅ ସାନ ହେଇନି ମୋର ଆଉ କାହା ତ ମୁ ବାନ୍ଧିନ ଡାକିବି ଆମ ସ କୋଉଠି ସ ଏବେ ତ ହଷ୍ଟେଲରେ ପଢ ସେଇ ଟାଇମରେ ତ ଯାହାହେଲେ ଯଦି ଛାଡିବେ ଛାଡିବେ ନହେଲେ ଯାଇକି ରଖିବ ବି ନ ହ ହବ ଆଉଲା ନାଇ ସବୁ ବର୍ଷ ମୁଁ ଆସେ ତାକୁ ବାନ୍ଧି ହଷ୍ଟେଲୁ ଆସିବି ତା ପୂର୍ବ ଦିନ ସେଦିନ ବାନ୍ଧିବି ତା ପରଦିନ ପୁଣି ପଳେଇବି। ଏମତି ସବୁ ଥରଇ ପ୍ଲସ ଟୁରେ ସି ଯାଇଥିଲା ମୋ ପାଖକୁ ବାନ୍ଧି ନା କରୋନା ଟାଇ ପ୍ଲ ଟୁ ନା ତ ସେଇ ଟାଇମ୍ ଯାଇଥିଲା କି ମୁଁ ଆସିକି ବାନ୍ଧି କିନ୍ତୁ ମୁଁ ବାନ୍ଧି ମନେ ଅଛି ସବୁ ଥର ମୁଁ ତଠି ବାନ୍ଧିଛି ଗୋଟେ ଥର ବାନ୍ଧିନଥୀଲି ପ୍ଲସଥ୍ରୀ ଜେମିତି ଆମକୁ ଛାଡିଲେଣି ଗୋ ରାକ୍ଷୀ ଦିନ ଯିବ ରାକ୍ଷୀ ପରଦିନ ଏମିତି ଛୁଟି ଦେଲେ। ମାନେ ରାକ୍ଷୀ ଟା ପଡୁଥିଲା ଗୁରୁବାର ନା ବୁଧବାରୁ ସେ ଛୁଟି ଦେଲେନି ଆମକୁ। ଗୁରୁବାର ଦିନ ପରଦିନ ଶୁକ୍ରବାର ଦିନ ଶୁକ୍ର ଶନି ର ଶୁକ୍ରବାର କ୍ଲାସ ସାରିକି ଆସିବ ଶନି ଶନି ରବି ରହିବ ମୁ ଆସିକି ତା ପର ଦିନ ତାକୁ ଶ ଉବାଦିନ ବି ରାକ୍ଷୀ ବାନ୍ଧିଥିଲା ଏମତି ଆମକୁ ଯାହା ହଇରାଣ କରନ୍ତି କଲେଜ ରେ ତୁ
ମୋ ତ ସେମିତି ମୁଁ ପ୍ରତିବର୍ଷ ମୋ ଭାଇଟି ରାକ୍ଷୀ ବାନ୍ଧି ଦେବୁ ବାନ୍ଧି ଦେଇକି ଆମ ଝିଅରେ ମୋର ମୋ ମାମୁଁ ଘରକୁ ପ୍ରତିିବର୍ଷ ଯାାଉ। ମୋ ମାମୁଁ ଘରରେ ମୋ ଦଶ ଜଣ ଭାଇ ଦଶ ଜଣ ଭାଇ ଦଶଟା ଆମେ ରାକ୍ଷୀ ଯାମତି ଯାଏ ଦଶ ଜ ପାଉଣା ବି ସେଇ ଭଳିଆ ବହୁତ ଉଠିଏ ମର ପ୍ରାୟତ ପାଞ୍ଚ ଛଅ ହଜାର ଭଳିଆ ଉଠିଯାଏ। ଟଙ୍କା ପାଞ୍ଚ ସମସ୍ତେ ତ ସମାନ ଦିଅନ୍ତିନି। କିଏ ପାଞ୍ଚସହ ଦିଏ କିଏ ହଜାର ଦିଏ ତାହେଲେ ପ୍ରତିିବର୍ଷ ପାଞ୍ଚ ହଜାର ପ୍ଲସ ମୋର ଉଠିଯାଏ ରାଖି ପାଉନା।
ହୁଁ
ଏତି ଆଉ ସାର ମଜା ବି ଆମେ ରାକ୍ଷୀ ପୂ୍ଣ୍ଣିମାରେ କରୁ। ପିଠା ପଣା ମିଠା ସବୁ ଜିନିଷ ଆମେ ଖାଉ ଆଉ ନୂଆ ଡ୍ରେସ ବି ପିନ୍ଧେ ରାକ୍ଷୀ ପୂ୍ଣ୍ଣିମାରେ ରେ ସବୁ ପାଳନ କରି ରାକ୍ଷୀ ପୂର୍ଣ୍ଣୀମା ଆଉ ଆଉ ତରେ ନୂଆ ଡ୍ରେସ ହୁଏ କି ନାଇଁ ରାକ୍ଷୀ ପୂ୍ଣ୍ଣିମା କୁ
ନା ମ ନାଇଁ ନାଇଁ ହୁଏନି। ଯାହା ଥିବ ସେଆା ପିନ୍ଧେଇକି ତ ମୁଁ କରେ କଣ ନୂଆ କରିବି ମୁଁ ତ ଯାହାହେଲେ ବି ଯୋଉ ଯାଏ ଆମର ତ ସବୁ ଥର କରୁଛନ୍ତି ଫଙ୍କସନ ଫଙ୍କସନ ସେ ଯାହାହଲେ ଗୋଟେ କିଣିବାକୁ ପଡିବ ମାନେ ନୂଆଟେ ସେଠ ଯାହାେଲେ ଗୋଟେ ମାନେ କୁର୍ତ୍ୀଟେ ହଉ ପଛେ ତୁ ଟିକ କିିଣିକି ପିନ୍ଧିବୁହ ସେଟା ଡଲ ଥର ପିଧିବାକୁ ସବୁ ଛୁଆ ପିଧେ ତୁ ସେଟା ଡବଲ ଥ ପିନ୍ଧିବୁ ଯାହେଲେୁ ଆଉ ଗୋଟେ ଆଣୁ ଆଉ କାହାଠୁ ଡ୍ରେସ ଆଣିକି ତ ପିନ୍ଧୁନି। ତ ସେଇଠି ଆଉ ଗୋଟୋ ଗୋଟେ କିଣିବି ଆଉ ଟପସ ତ ମାସକୁ ଥରେ ଦ ମାସକୁ ଥରେ ମୁଁ ଯାହାଲେ ଗୋଟେ ଡେଲି ୟୁଜ ପାଇଁ ଆଣିବି। କଣ ନେଲି ଆଣିବି ଏଥରକ ତମା କଛି ଯାହା ଗୋଟେ ପଳିଲା ପୂଜା ପର୍ବ ଡ୍ରେସ ଆଣିଲେ ଶାଢୀ ଆଣେ କିଣ ତୁ ଶାଶୁରକୁ ନେଇକି ପଳେଇବୁ ତୋର ଶାଢୀ କି ସବୁଥିରେ ଶାଢୀଇଯ ଡ୍ରେସ ବ୍ରେସ କିଣିକି ଯାତ୍ରା କରନି। ଆଉ
ହୁଁ
ଶୁଣ ଏଥର କଣ କରିବା ମୁଁ ହଁ ହଁ
ତାପରେ ମୁଁ କହୁଥିଲି ରାକ୍ଷୀ ପୂର୍ଣ୍ଣିମା ହଉଛି ଭାରତର ଏକ ପ୍ରସିଦ୍ଧ ପର୍ବ। ଯଉଥିରେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ମଙ୍ଗଳ ଓ ସୁରକ୍ଷା କାମନା କରେ। ଏହି ପର୍ବ ସହିତ ଅନେକ ପୌରପାରିକ ପୌରପାରିକ କଥା ମଧ୍ୟ ଜଡିତ ଅଛି। ଏମିତିକି ଭାଇ ଭଉଣୀ ଭଲ ପାଇବା ଓ ବିଶ୍ଵାସର ପ୍ରତୀକ। ପରସ୍ପରର ସୁରକ୍ଷା ଓ ଦାୟିତ୍ଵର ସନ୍ଦେଶ ଦେଇଥାଏ ପାରିବାରିକ ସମ୍ପର୍କକୁ ଆହୁରି ଦୃଢ ଭାବରେ ସ୍ନେହ ସମ୍ମାନ ଓ ଏକତାର ପର୍ବ ଭାବେ ଆମେ ଏହି ପର୍ବଟିକୁ ପାଳନ କରିଥା ହଉ ନା କଣ?
ହୁଁ ଭଲ ଜାଣିଛୁ ସାଂସ୍କୃତିକ ବିଷୟରେ। ନାଇଁ ମୁଁ କହୁଥିଲି ଏଥରକ ଆମେ ଗଲେ ଘରକୁ ତ ସାଙ୍ଗ ହେଇକି କି ଯିବା ହେଲେ ମାର୍କେଟ ସେ ଠୁ ଆଣିବା କିଣିକି ଆଣିବା ଆମେ ଦି ଜଣୁ ଆଉ କୋଉ ସାଙ୍ଗକୁ ନେଇଯିବା। ସମସ୍ତେ ମିଶିକି ରାକ୍ଷୀ ଆଣିବା ହେରିାନେ ମାନେ କି ତା ସହିତ ଯାହାଲେ ମିଠା ଦିଆଯିବ। କି କିଏ ଲଡୁ ଆଣିବ କି କି ଗୋଲାପଜାମୁନ ଯିଏ ଯାହା ଆଣିବ କି ସନ୍ଦେଶ ଆଣିବ କିଏ କାଜୁ ବର୍ଫି ଯିଏ ଯାହା ଇଚ୍ଛା ସେ ସେଇ ଆଣିବେ। ତା ଯଉଟା ଯାହାକୁ ଯିଏ ପସନ୍ଦ ତାଙ୍କ ଭାଇମାନଙ୍କୁ ଯହାକୁ ବସ ବସି ଆଣିବେ ଏଇ ଆଣିବେ ଆଉ ବ ଜାଣିବା କଥା କଣ ଆଉ ସିନ୍ଦୁର ଚନ୍ଦନ ତ ଘରେ ଥିବ।
ଲୋକ ଆସିଲେ ଆମେ ସାଙ୍ଗ ହେଇକି ସବୁ ଯିବା ରାାକ୍ଷି କିଣ କିଣିବା ପାଇଁ ସାଙ୍ଗ ହେଇକି ଗଲେ ଗୋଟେ ଖୁସି ଲାଗିବ ଆଉ ନା କଣ?
ହଁ
କିଣିବା ଟିକେ ମାର୍କେଟ ବଜାରରେ ଟିକେ ଟ ଆମେ ବୁଲାବୁଲି କରିବା ଖାଇବା ଗୁପଚୁପ ଆଇସ୍କ୍ରିମ ସବୁ ଖାଇ ପିଇକି ଆସିବା ଆଉ
ହଁ
ହଉ ହଉ ତୋ ଭାଇ ତତେ କେତେ ପାଉଣା ଦିଏ ସବୁ ବର୍ଷ
ସିଏ ମତେ ହଜାର ଦିଏ ସବୁ ତ ହଜାର ଆଉ ଛୁଆ ବେଳେ ଦଉଥିଲା ପାଞ୍ଚଶହ ମାନେ ମୁଁ ଯେତେ ପ୍ଲସ ଟୁ ପଢୁଥିଲି ପ୍ଲସ ଥ୍ରୀ ରେ ସେ ସବୁ ହଜାର ଦେଇଛି ଏବେ ପ୍ଲସ୍ ଥ୍ରୀ ସରିଛି ଏବେ ତାକୁ କଣ ମାଗିବି ସେ ଯାହା ଦବ ଆ ସେଇତ ହଜାର ଦବ ଛୁଆଟା କଣ ଆମର ମୋରଠୁ ସେ କହିବାକୁ ଗଲା ଆଠ ନଅ ବର୍ଷ ବଡ ଏଇ ସାନ ସରି ସାନ ସେ କଣ ମତେ ଦବ ତାକୁ ମାଗିବାକୁ ଭଲ ଲାଗୁନି କିନ୍ତୁ ଯାହାହେଲେ ମୁଁ ଆଣିବା ବାପା ତ ଦିଅନ୍ତି ଆଉ କିୁ ଆଣ ସେ ବି ଦବ ନଦେଲେ ତାକୁହେ ପୁଚୁ ତୁ ମତେ ଦବୁନି ହଁ ତତେ ମୁଁ ଦେବି ମୁଁ ବାପାଙ୍କଠୁ ଆଣିକି ତତେ ମୁଁ ଦେବି ସେ ଦବ ମତେ ଦବ। ସାନକୁ ଦବ ମତେ ପାଞ୍ଚ ଦେ ତା ଦୁଇଶହ ଦବ ମତେ ହଜାର ତାକୁ ପାଞ୍ଚ ଦବ କିନ୍ତୁ ତାକୁ ଦବ ଆଉ ଚୁଇଁ ତ ଆସିପାରେନି ଏଥରକ ଆସି ପାର ନଥିଲା ତା ପରେରେ ଆସିିଲଥିଲା ମୁଁ ଦିଟାଖି ତାପ ବାନ୍ଧି ଦେଇଥିଲି ଏଥରକ ଟା ବୋଧେ ବାନ୍ଧି ହବ ଯଦି ତାକୁ ଛାଡିବେ ଆସିବ। ନହେଲେ ଆମେ ଏଇଠୁ ସେ ଆସିବେ ତାକୁ ବାନ୍ଧିବି ନହେଲେ ଆଉ ନହେଲେ ଆଉ ତ ଯାଇହବନି ଯଦି ଗଲେ ତାକୁ ବାନ୍ଧିବି ଏମତି କଣ ତତେ କେତେ ତୋର ମାମୁଁ ଘରେ ବହୁତ ଭାଇ ନୁହ। କେମିତି କିଲ କୁଆଡୁ କେମତି ସବୁ ତ ମାମୁଁ ଘର।
ମାମୁଁ ଘର ତ ମୋର ପାଞ୍ଚ ପାଞ୍ଚ ଛଅ ଜଣ ମାମୁଁଙ୍କର ପାଞ୍ଚଣ ଗୋଟେ ଗୋଟେ ପୁଅ ସବୁ। ଆଉ ମୁଁ ସେଠି ଜଣ ମାଉସୀରେ ମାଉୀ ଦେବ ପୁଅ ଏମତି ସବୁ ମର ହେଇଯାଏ ଆଉ ରାତି ପାଉଣା ମୋର ସବୁ ଉଠିଯାଏ ଯାହା ଖୁସି ଲାଗେ ମୋର ସବୁ ଭାଇ ମାନେ ମୋତେ ପଇସା ଦିଅନ୍ତି।
ସବୁ ତଠୁ ବଡ
ହଁ ମୋର ସମସ୍ତେ ବଡ ସାନ ଆଉ
ଓହୋ ନାଇଁ ମୋ ମାମୁଁ ଘରେ ସେମିତି ତିନି ଜଣ ଯାକ ପୁଅ ମାନେ ସବୁ ସାନ ହେଲା ଆଉ ଆଉ ଯୋଉକ ସାନ ମାମୁଙ୍କ ମାନେ ସାନ ଯାଙ୍କର ତାଙ୍କ ପୁଅର ପୁଅ ଝିଅ ପୁଅ ସବୁ ମୋଠୁ ସାନ କେହି ମୋଠୁ ବଡ ଗୋଟେ ନାହାନ୍ତି ସବୁ ଛୋଟିଆ ମୋଟିଆ ଟୁଇଁ ଟୁଇଁ କଣ ଦେବି ମୋ ତିନି ମାମୁଙ୍କର ତିନିଟା ପୁଅ ଗୋଟେ ପଢୁଛି ଆମ ପୁଅ ସାଙ୍ଗେ ସେ ସେତି ଆଠ ନଅ ବର୍ଷ ସାନ ଆଉ ଗୋଟେ ତାଠୁ ଚାରି ପାଞ୍ଚ ବର୍ଷ ସାନ ମାନେ ମୁଁ ଆଉ ଗୋଟେ ପୁରା ମାନେ ପୁରା ଟୁଇଁଟା ଏଟାକୁ ଦି ବର୍ଷ ବି ହେଇନି ଏଟ କଣ ପକଡା ପକଡକୁ ଦେବ ଏରାକୁ ମୁଁ ବାନ୍ଧୁନି ବି ସେମାନଙ୍କୁ ମୁଁ ରାକ୍ଷୀ କିି ପଠଉବି ନାହିଁ ମାମା ହେଲେ ପଠଉଛି ତାଙ୍କ ଭାଇଙ୍କ ପାଇଁ ତିନି ଜଣଙ୍କ ପାଇଁ ପଠଉଛିଟା ରାକ୍ଷୀ ଏଟା ମିଠା ପାଇଁ ପଇସା ଏମତି ପଠେଇବ କିନ୍ତୁ ମୁଁ ପଠଉନି ଦେଖା ଦେେଖି ହେଲେ ଯଦି ପଠ ରାକ୍ଷୀ ଏପଟ ତ ବାନ୍ଧିନି କାହା। ମୋ ଖୁଡି ତାଙ୍କ ଦିଟାଙ୍କ ପୁଅ କାହାକୁ। ବନ୍ଧୁନି ମୋ ପିଇସି ଭାଇମାନବାନ୍ଧନୀ
ଓହୋ ଆଉ କିନ୍ତୁ କଣ ହେଇଛି କହିଲୁ ଗୋଟେ ବର୍ଷ ମୁଁ ଯାଇପାରିନଥିଲି ମାମୁଁ ଘରକୁ ଯାଇପାରିନଥିଲି ସତ କିନ୍ତୁ ସମସ୍ତଙ୍କ ପାଇଁ ମୁଁ ରାକ୍ଷୀ ପଠେଇ ଦେଇଥିଲି ସମସ୍ତେ କିନ୍ତୁ ମୋତେ ପଇସା ପଠେଇ ଦେଇଥିଲେ। ସମସ୍ତେ ଜାଣିଛନ୍ତି ନା ଯୋଉ ମୁଁ ସବୁ ପ୍ରତି ବର୍ଷ ରାକ୍ଷୀ ବାନ୍ଧି ଦେଇଛନ୍ତି ସେ ବର୍ଷ ଯାଇପାରିନଥିଲି ସେମାନେ କିନ୍ତୁ ନିଶ୍ଚୟ ମତ ପଇସ ପଠେଇଥିଲେ ମୁଁ କହିଲି ଆଉ ମୁଁ ତ ଜାଇକି ରାକ୍ଷୀ ବାନ୍ଧି ପାରିଲିନି ତମେ ମାନେ କଣ ମତେ ପଇସା ପଠେଇ ଦେଇେଇଛ ତେବେ କହିଲେ ଯେତେ ହେଲେ ବି ତୁ ଭଉନି ନା ଆଉ ପ୍ରତିବର୍ଷ ତୁ ଆସିକି ରାକ୍ଷୀ ବାନ୍ଧୁ ପଇସା ଯାହା ହେଲେ ଆମେ ଖୁସିରେ ଯାହା ଦଉ ଏ ବର୍ଷ ତୁ କଣ ଆସିକି ରାକ୍ଷୀ ବାନ୍ଧି ପାରୁଛନ୍ତି ବୋଲିୋଟେ ଆମେ ଆଉିକେ ପଇସା ଦଉନି ସେଇଟା ହଉଛି ଗୋଟେ ଖୁସିରେ ଆମେ ତେ ପଇସା ଟା ଦେଲୁ ଏମତି ସବୁ ଆଉ କଥା ଆଉ।
ହଁ। ଆ କୋ ଏଇଥର କଥା ହେଲେ ଆସି ମିଶିକି ସବୁ ଯିବ ଇଏ ପୂଜାପୂଜି ଫାଷ୍ଟ ମନ୍ଦିର ସମସ୍ତେ ଯିବା ଭାଇମାନଙ୍କୁ ନା ଭାଇମାନାନଙ୍କୁ ନେଇକି ସମସ୍ତେ ସାନ ନା ତୁ ତ ଏପଟେ ପଳେଇବୁ ତୁ ଖାଲି ଆମ କିଣିଯିବୁ। ଏବେ ତୁମ ଘରକୁ ପଳେଇବ ଆମେ ଯେତକ ରହିବ ମନ୍ଦିର ଯିବୁ ନା ଗା ପୂଜା କରିକି ତାକୁ ପୂଜା ଫୁଜି କରିକି କରନ୍ତି ନା ତାକୁ କରିଦେବ ଭଲ ଲାଗିବ ଭଲ ଲାଗେ ମାନେ ସେଇଟା ଭଲ ଲାଗିବ ମିଶି ମିଶେଇକି କଲେ ଆଉ ତ ଅଧା ଯାହା ହେଲେ ବି ରାକ୍ଷୀ ବାନ୍ଧିବାକୁ କିଏ ପିଇସି ଗଲା ମାଉସୀ ଗଲ ମାମଁ ଘର ସମସ୍ତେ ପଳେଇବେ ମୁଁ ସିନା ଚାହିଁନି ସମସ୍ତେ ଚାାଁଲେ ବି ଯିବେ ଆଉ ମୋର ଛୋଟିଆ ଛୋଟିଆ ଭାଇଟ କ ହଁଣ ଯିବି ବ ଯାଉନି ଆଉ ପିଇସି ଘର ତ ତିନି ଘଣ୍ଟା ଟାଇମ କି ଆଯିବ ଆଉ ଭାଇ ତ ରହୁନି ସେ ବାଲେଶ୍ଵରରେ ରହିଛି ଆଉ କୁଆଡେ କେମତି କଣ କରିବି। ହୁଁ। ମୁଁ କିନ୍ତୁ କଲ କରି କହିଦିଅ ଆଜି ରାକ୍ଷୀ। ସେ କଣ ପଠେଇବୁ କ ନା କିଛି ନାାଇଁ ହେରା କଣ ଲ ରାଜ ଲାଗି ଫାଷ୍ଟ କଥା ମତେ ଲା ଲାଗେ ବୋଲି ମୁଁ ବାନ୍ଧେ କଣ କହିଲି ମତେ ଲାଗେ ଯେ ମୁଁ ବାନ୍ଧି କରେ ସେମାନଙ୍କୁ ଭାବିବେ ଯେ ମୁଁ ପଇସାବ ରାକ୍ଷୀ କୁଆଡେ ବି ଯାଇନିଚୁଲି ବାନ୍ଧିବା କଥା କିନ୍ତୁ ମୁଁ ବାନ୍ଧେନି ହେ ଛୁଆ ତ ବଡ। କେରେ ବାନ୍ଧି ଦିଅନ୍ତି, ଛୋଟ ଛୁଆ ଟା କଣ ବାନ୍ଧିଦେବ ଦେଖ ବଡ ଭାଇଟ ମୋ ଛୁଆଟା ନା,
ହୁଁ ଆଉ ହଉ ସାଙ୍ଗ ଏବେ ମୁଁ ରଖ ରଖୁଚି ଆଁ ପରେ କେତବେଳେ ଫୋନ କରିବି ଆଉ,
ହଉ ହଉ ହଉ।